ହ୍ୟାଲୋ।
ହ୍ୟାଲୋ।
ହଁ କଣ କରୁଛୁ?
ମୁଁ ଏଇ ବସିଛି ଆପଣ କେମିତି ଅଛନ୍ତି?
ହଁ ହଁ ଭଲ ସବୁ ତମ ସେପଟେ ତୋର ସବୁ ଭଲ ତ?
ହଁ ମୋର ସବୁ ଆଉ ଘରେ ସମସ୍ତେ ଭଲ ଅଛନ୍ତି ଆପଣଙ୍କ ଘରେ ସବୁ ଭଲ ଅଛନ୍ତି?
ହଁ ହଁ ଆମ ଘର ସବୁ ଭଲ ଅଛନ୍ତି।
ହଁ ସେଦିନ ମୁଁ ତମ କତି ଫୋନ କରିଥିଲି ମଁର ଭୁଲିଗଲି ତମକୁ ପଚାରିବି ବୋଲି ଅ ତମ ପା କହିଥିଲେ ତମ ମାମାଙ୍କ ଠାରୁ ବୁଝିକି ମତେ କହିବ ହ ବିରିୟାନୀ ର ବିରିୟାନୀ ରେସିପି ଟା କେମିତି ବନାନ୍ତି ବିରିୟାନୀ ଟା ଭେଜ ବିରିୟାନୀ ଟା? ମୋତେ ସେ ରେସିପି ଟା କହିଲନି ତ କାଇହିଁ ମୁଁ ଆମ ଘରେ ଟେ ଥରେ ବନେଇଥାନ୍ତି।
ଆରେ ମୁଁ ବୁଝିଥିଲି ହେଲେୋ ଟିକେ ମନ ପଡ଼ନି କି ଯେତିକି ମନ ଅଛି ମୁଁ ତଁ କହିବି?
ହଁ ଯେତିକି ମନେ ଅଛି କହୁନା ମୁଁ ବି ଟିକେ ଟିକେ ଜାଣିଛି ମିଶିକି ମୁଁ ଥରେ ଟ୍ରାଏ କରିବି।
ହଁ ହଁ ଦେଖ ମୁଁ ଆଜ୍ଞା କହିଦଉଛି କେମିତି ମୁଁ କରିନି ତାପରେ ତମେ କହିବ ହେଲା। ମୁଁ ଯେତିକି ଜାଣିଛି ମୁଁ ସେତିକି କହିଦଉଛି ଚାଉଳଟାକୁ ଆ କଣ କରିବନା ଚାଉଳକୁ ଆଗେ ଭେଦେଇ ଦବ ଭେଦେଇ କିଛିସମୟ ରଖିଦବ ଯୋଉ ସାରିଲା ପରେ ତାପରେଆ ତେଲ ଟିକିଏ କଡେଇରେ ପକେଇକି ସବୁ ପରିବା ସବୁ କାଟିଦେବ ମୁଁ ମୁଁ ଭେଜ୍ରରେ କହୁଛି
ହୁଁ।
ତାବୁ କାଟି ଦେଇକି ତାକୁ ଛାଣିଦବ ଛାଣିକି ରଖିଦବ ତାପରେ ସେଗୁଡା ସବୁ ରଖି ସାରିଲା ପରେ ମସଲା ସବୁ ପିଆଜ ତା ପେଷ୍ଟ ସବୁ ଦେଇକି ମିକ୍ସ କରିଦବ ମିକ୍ସ କରି ସାରିଲା ପରେ ତାକୁ ଆଡ କରିଦବ ତାକୁ ପକେଇଦବ ତା ଦେହରେ। ସେ ପରିବା ଗୁଡାକ ସବୁ ପକେଇକି ଚାଉଳ ଚାଉଳ ଯେତେବେଳେ ଚାଉଳ ଆଉ ଗୋଟେ ହାଣ୍ଡିରେ ବସେଇଦେବ ଭାତ ହେଲା ପୁଣିଆ ଟିକେ। ମାନେ ଟିକେ ଟିକେ ହବ ଯେିମ ହେଇଯିବ ତାପରେ ସେଟାକୁ ଲେୟର କରିକି ରଖିଦବା ଆଗେ କିଛି ସବଜି ତାପରେ ରାଇସ୍ ପକେଇଦବା ତାପରେ ଫେର କିଛି ପରିବା ଆଡ କରିଦେଇକି ଫେର ପକେଇଦବ ଏମିତି କରିକି ତାରେ ସିଟି ମାରିଦବ ହେଇଯିବ ଆଉ
ତମେ ତ ଯେମିତି କ ହଁ ତମେ ତ ଯେମିତି କହିଲେ ମୁଁ ଟୋଟାଲି କିଛି ବୁଝି ପାରିଲିନି ଅଲ୍ପ ଅଲ୍ପ ବୁଝିଲି ମୁଁ କେମିତି କରେ ଦେଖ ମୋର ସବୁ ଆବଶ୍ୟକ ସାମଗ୍ରୀ ଆବଶ୍ୟକ ସାମଗ୍ରୀ ଦେଖ କଣ କଣ ସବୁ ଦରକାର ଅ ହେଲା ବିରିୟାନୀ ହଁ ବିରିୟାନୀ? ଚାଉଳ ଟା ତ ନିହାତି ଭାବରେ ଦରକାର ଆଉ ତମେ ଆପଣ ଯେତ- ତ ଖାଇବେ ସେଇହିସାବରେ ଯେତେ ଲୋକ ହିସାବ ସେଇ ହିସାବରେ ଯେତେ ବନେଇବେ ଆପଣ ସେଇ ହିସାବରେ ଚାଉଳ ନେବେ।
ହଁ।
ତାପରେ ସ୍ଵାଦ ଅନୁସାରେ ଲୁଣ ଜିରା ଗୁଣ୍ଡ ଲଙ୍କାଗୁଣ୍ଡ ଆଉ କଲର ଲଙ୍କାଗୁଣ୍ଡ ଆଉ ରହିଲା ଆମର ଗରମ ମସଲା ପାଉଡର ଆଉ ରହିଲା ଆମର କରି ପାଉଡର ଆଉ ଯେତିକି ମସଲା ଆପଣ ୟୁଜ କରିବେ ଦହିଟା ବି ତାର ମେନ୍ ଜିନିଷ ହୁଁ। ମୁଁ କେମିତି କରେ ନା ଯାହା ପନିପରିବା ପକା ଯେମିତି ଗାଜର ହେଲା କୋବି ହେଲା ବିନ୍ସ ହେଲା ମଟର ହେଲା ଆଉ ଆଳୁ ହେଲା ସୋୟାବିନ ହେଲା। ପନିର ହେଲା ଛତୁ ହେଲା ଆଳୁ ପକେଇଲେ ବିରିୟାନୀ ଟା ବହୁତ ଟେଷ୍ଟ କି ଲାଗେ ଆଳୁପକେଇକି ବିରିୟାନି ଟ୍ରାଏ କରିକି ଦେଖ ତ
ହଉ ହଉ ଯିବି କେବେ ତମେ କରିକି ଦବ ଆଉ? ତାପରେ କଣ କରାହେବ?
ହଁ ନିହାତି ତାକୁ ଯାହା ଯାହା ଯେମିତି ଛୋଟ ଛୋଟ କରି ପିସ୍ କରି କାଟିଦେବେ। ଆ କାଟିକି ସବୁ ପରିବାକୁ ଅଲଗା ଅଲଗା କରିକି ମାନେ ଛାଣିବେ। ପୁରା ଭଲ କି ଛାଣିକି। ବାହାର କରିବେ ଗୋଟେ ଜାଗାରେ ତାପରେ ହଉଛି ଆଉ ଗୋଟେ କଢେଇରେ ମସଲା ମସଲା କେମିତି ପ୍ରସ୍ତୁତ କରିବେ ଦେଖ ମସଲା ପାଇଁ ଆମର ଦରକାର ପିଆଜ ଅଦ ରସୁଣ ଆଉ ରହିଲା ଆମର ତେଲ ହଳଦୀ ଗୁଣ୍ଡ ଲ ଆଉ ରହିଲା ଗୋଟା ମସଲା ଯେମିତି ଆମର ଡାଲ ଚିନି ଗୁଜୁରାତି ଗୋଲମରିଚ ଜିରା ତେଜପତ୍ର ଯାଇତ୍ରୀ ଆଉ ଷ୍ଟାରାନିସ ସେଇଟା ସବୁ ଦରକାର ତା ଗୁଡା ତେଲ ରେ ପକେଇବ ତାପରେ ପିଆଜ ପକେଇବ ପିଆଜ କୁ ହାଲକା ବ୍ରାଉନ ହେଇ ସାରିଲା ପରେ ତା ଦେହରେ ପକେଇବ ଅଦା ରସୁଣ ପେଷ୍ଟ ତା ଦେହରେ ଟମାଟୋ ପେଷ୍ଟ ତା ଦେହରେ ଦହି ପକେଇ ପକେଇକି ଆଉ ପରିବା ଯାହା ପକେଇବ ତାକୁ ପକେଇକି ତାକୁ ଭଲକି କଷିଦବ। କଷି ସାରିଲା ପରେ ତାପରେ ଭାତ ଗୋଟେ ହାଣ୍ଡିରେ ପକେଇକି ଭାତରେ ଦେଖ କଣ କଣ ପକେଇବ ଗୋଟା ମସଲା ସବୁ। କହିଲି ନା ତାକୁ ପକେଇବ ତା ଦେହରେ ହାଲକା ଟିକେ ଅଏଲ ପକେଇବ। ମାନେ ତେଲ ତେଲ ଟିକେ ହାଲକା ପ ପକେଇବ ଆଉ ହଉଛି ଲେମ୍ବୁ ଟିକେ ଗୋଲ ଗୋଲ କରି କାଟିକି ତାକୁ ପକେଇବା ଆଉ ଲଙ୍କା ଚାଲଙ୍କାତିଟା ମଝିରୁ ଫାଳ କରିକି ତା ଦେହରେ ପକେଇଦେବେ ତାରେ ଭାତଟା ଆପଣଙ୍କର ସତୁରି ପରସେଣ୍ଟ ହେଇ ସାରିଲା ପରେ ତାପରେ ଭାତଟାକୁ କାଢି ଦେବେ। କାଢ଼ିକି ଥଣ୍ଡା କରିଦେଇକି ତାପରେ ଯେତେବେଳେ ଆପଣ ବିରିୟାନୀଟାକୁ ଦମ୍ ଦେବେ। ତାପରେ ଆପଣ ଯୋଉଥିରେ ଦମ ଦେବେ ସେଇ ହିସାବରେ ଆଗ ଦେବେ ମସଲା ଦେବେ ତାପରେ ଭାତ ଦେବେ ତାପରେ ଟିକେ ଆପଣ ଛାଣିକି ରଖିଥିବେ ପିଆଜକୁ ପୁରା କ୍ରିସ୍ପି କରି ତାକୁ ଟିକ ଅଳ୍ପ ପକେଇବେ ତାପରେ ଟିକେ ଫୁଡ କଲର ଆପଣ ପକେଇବେ। ଯଦି ଏସେନ୍ସ ଆପଣଙ୍କୁ ପସନ୍ଦ ତାହେଲେ ପକେଇବେ ନହେଲେ ନାହିଁ। ତାକୁ ପକେଇବେ ପୁଣି ତାପରେ ମସଲା ପୁଣି ତାପରେ ଚାଉଳ ଏମିତି ପୁଣି ମସଲା ପୁଣି ଚାଉଳ ଦେଇକି ଆପଣ ଲେୟାର ବାଇ ଲେୟାର ଦେଇକି ତାକୁ ମିନିମମ ଟା ଅ ତିରିଶ ରୁ ଚାଳିଶ ମିନିଟ୍ ପର୍ଯ୍ୟନ୍ତ ତମେ ଛାଡିଦେବେ। ତାପରେ ଦେଖ ଯେତେବେଳେ ବାମ୍ଫ ବାହାରିବ ସେଇ ଯୋଉ ଅ ଯୋଉଟା ଯୋଉ ଆପଣ ଯୋଉ ଜାଗାରେ ରଖିଥିବେ ଏ ଯୋଉ ବାସ୍ନାଟା ବାହାରିବ। ତାପରେ ଜାଣିବେ କି ଆମର ବିରିୟାନୀ ଟା ପ୍ରସ୍ତୁତ ହେଇଗଲା ତାପରେ ଖା
ଓ ସେ ହଁ ହଁ ମୁଁ ତମେ ଯେମିତି କିଲ ନିଶ୍ଚିତ ଥରେ ଟ୍ୟା କରିବି ବହୁତ ହି ଭଲ ବୁଝ
ବନେଇଥିଲି ଏଇ ତିନ୍ ଚାର୍ ଦିନ ତଳେ ବିରିୟାନୀ ବନେଇଥିଲି ଭେଜ୍ ବିରିୟାନୀ ବେଇଥିଲି ଆଉ ନନଭେଜ୍ ବିରିୟାନୀ ବି ବନେଇଥିଲି। ସେଇଥିପାଇଁ ମୁଁ ଟିକେ ପଚାରିଲି ହଁ ମୁଁ ସବୁ ରୋଷେଇ ଜାଣିଛି। ଅ ଆପଣ ଜାଣିଛନ୍ତି?
ମୁଁ ଖାଲି ଜାଣିଚି ଚା କରି ଶିକିଚି ଆଉ ମ୍ୟାଗି କରି ଶିକିଚି। ଆଉ କିଛି କର୍
ନାଁ ନାଁ ଅ ମୁଁ ସବୁ ଜାଣିଛି ଆପଣ ଓଡ଼ିଆ ଖାଇବାଠୁକୁ ନେଇକି ଅ ଇଂଲିଶ୍ ଖାଇବା ପ
ପିଠା ଯୋଉ ରଜରେ ଯୋଉ ପିଠାଟା ହୁଏ ସେଟା ଜାଣିଚ ନାଁ?
ହଁ ଜାଣିଛି କିନ୍ତୁ ଜାଣିିନି ପିଠାପଣା ମୋର ଦେଖ ମୋ ଓଡ଼ିଆର ଯୋଉ ଟ୍ରାଡିସନାଲ୍ ଖାଦ୍ୟ ମାନେ ଯୋଉଟା ଆ ମାନେ ଆ କଣ ହେଟା କୁହନ୍ତି ଓଡ଼ିଆର ଯୋଉଟା ପ୍ରମୁଖ ଦିନିଷ ମାନେ ପୁରୁଣା କାଳିଆ ଦିନିଷ ଯେମିତି ଷୋରିଷ ମସଲା ଦିନଷ। ଆଉ ପିଠା ପଣା ସେଗୁଡ଼ା ବିଷୟରେ ମତେ ଧାରଣା ନାହିଁ କିନ୍ତୁ ଗୋଟେ ଗୋଟ ପିଠା ତ ଜାଣିଚି ବେଶ୍ ତେ ବି ଜାଣିଛି ମୁଁ ଏଟା ଆପଣୁ କହିଦେଇ ପାରିବି ଆପଟେ କୋଉ ପିଠାର ଏ ସବୁ ନବାକୁ ଚାହୁଁଚନ୍ତି ପ୍ରସ୍ତୁତ ପ୍ରଣାଳୀ ମତେ କହୁହାନ୍ତି ମୁଁ ଆପଣଙ୍କୁ କହୁଚି।
ମୁଁ ରଜରେ ଯୋଉ ଆମ ରଜର ପରମ୍ପରାରେ ଯୋଉ ହଏ ଯୋଉ ପିଠାଟା ସେଇ ପିଠାର ରେସିପି ଜାଣିବାକୁ ଚାହୁଁଚି।
ପୋଡ଼ପିଠା?
ଏଥରକ ଆମେ କରିବାକୁ ଚାହୁଁଚୁ ହଁ ପୋଡ଼ପିଠା।
ପୋଡ଼ପିଠା ପାଇଁ ମୁଁ ଜାଣିଛି ତା ପାଇଁ ଆବଶ୍ୟକ ସାମଗ୍ରୀ କହିଦଉଛି କେମିତି କରନ୍ତି ମୁଁ ଜାଣିନି ଆପଣ ଆପଣ ମାମାଙ୍କୁ ପଚାରିଦେବେ ଅ ଆବଶ୍ ତିକ ସାମଗ୍ରୀ କଣ ନଡ଼ିଆ ଦରକାର ଗୁଡ଼ ଦରକାର ଆଉ ଚାଉଳ ଚୁନା ଦରକାର ଆଉ କଣ ଆଉ ସବୁ ପାନ ମଧୁରୀ, ଗୁଜୁରାତି। ଅ କ୍ଷୀର ଦରକାର ଏଉଡ଼ା ସବୁ ଦରକାର ତାହା ସବୁ ଆପଣ ତାଙ୍କୁ ମିଶେଇକି ଗୋଟେ ଅ ଯୋଉଥିରେ ଆପଣ ବନେଇବେ ତାଧେରେ ବସେଇ ଚୁଲି ଆଞ୍ଚରେ ବସେଇଦେବେ। ତାହାଲେ ଯାଇଁକି ତାର ଟେଷ୍ଟେ ଆସିବ।
ଓହୋ ଜଣା ହଉଚି ବୋଧେ ତମେ କିଣିକି ଆଣିକି ଆଣିକି ଦିଅ ମାମାଙ୍କୁ ମାମା ତିଆରି କରନ୍ତି।
ହଁ ହଁ ମୁଁ ତ ହଁ ମୁଁ କିଣିି ଆଣିକି ଦିଏ କଣ ଆ ମାମା ଯାହା ଲିଷ୍ଟ କରନ୍ତି ବାବା ନେଇ ଆସନ୍ତି ନହେଲେ ମୁଁ ଯାଇ
ହଁ ହଁ ତମେ ଆମ୍ବରେ କଣ କଣ ସବୁ ତିଆରି କରିପାର?
ଆମ୍ବରେ ମୁଁ କିଛି ଜାଣିନି କେବଳ ଆମ୍ବରେ ମ୍ୟାଙ୍ଗୋ ଜୁସ୍ ସେକ୍ ବନେଇ ପାରିବି ତ ଆଉ
ହୁଁ ଆମ୍ବ ସଡ଼ା।
ଆମ୍ବସଡ଼ା ହଁ ଆମର ଆମ୍ବସଡ଼ା ବନା ହେଇଚି।
ହଁ ଆମ୍ବସଡ଼ା ଆମ ଘରେ ବି ଏଇଥର ବୋହୁତ ତିଆରି ହେଇଚି। ଆମ୍ବସଡ଼ା ହେଟା ବେଷ୍ଟ୍ ସବୁଠାରୁ। ଭଲ ଲାଗିବ ଖାଇବାକୁ, ନାଁ କି?
ହୁଁ ଭଲ ଲାଗେ ସେଟା ଆଚାର ଖାଇବାକୁ ଭଲ ଲାଗେନି ଆପଣଙ୍କୁ?
ଆଚାର ଖାଏ ଏତେ ବି ଭଲ ଲାଗେନା ମତେ କେ ବହୁତ କମ୍ ମୋ ମତେ ଟିକେ ରାଗ ଜିନିଷ ବୋହୁତ ଭଲ ଲା
ମ ମତେ ବି ରାଗ ଦିନ୍ ଥ ଭଲ ଲାଗେ ଆଉ ଖଟା। ଖଟା ଦିନିଷ ରାଗ ଦିନିଷ ମତେ ଭଲ ଲାଗେ। ମତେ ମିଠା ଦିନିଷ ଏତେ ପସନ୍ଦ ନୁହଁ।
ମିଠା ଭଲ ଲାଗେ କିନ୍ତୁ ମିଠା ଏତେ ବି ମିଠାଟା ଭଲ ଲାଗେ ନା ମତେ।
ଭଲ ଲାଗେ ନା ମତେ ମିଠାଟା ଭଲ ଲାଗେ ମାନେ ମିଠା ଆଉ ଯେମିତି ରସଗୋଲା ଗୋବଲାଜାମୁ ମୁଁ ସେଇଟାକୁ ଖାଇବି। ଆଉ କିନ୍ତୁ ମିଠା ଜିନିଷ ଯେମିତି କି ଯେମିତି ପ କେଇ ଦିଅନ୍ତି ମିଠା ଜିନିଷ ଯୋ ଅଲଗା ମିଠା ଜିନିଷ ମତେ ଖାଇବା ଭଲ ଲାଗେନା ମତେ ଯେମିତି ରସଗୋଲାଟା ହାଇଆଉ ଭଲ ଲାଗେ କୋଲାପଜାମୁଟା ହାଇଆ ଭଲ ଲାଗେ ସନ୍ଦେଶ ଷ୍ଟିମ୍ ଏଉଡ଼ା ମତେ ଭଲ ଲାଗେ। ଆଉ ଛେନାପୋଡ଼ ଛେନାପୋଡ଼ ମତେ ଭଲ ଲାଗେ।
ହୁଁ ମତେ ଛେନାପୋଡ଼ ଆଉ ଗୋଲାପ ଜାମୁ ଆଉ ରସଗୋଲା ଫସଗୋଲା ଏଗୁଡ଼ା କିଛି ଭଲ ଲାଗେନା। ଅତି ମିଠା ଲାଗେ ସେଗୁଡ଼ାକ କିନ୍ତୁ ବହୁତ ମିଠା ଲାଗେ ସେଟା।
ଆଉ ରସଗୋଲା ତମେ ଖାଅନା ମୋ ଓଡ଼ିଆଙ୍କର ସେଟା ପ୍ରାଣ।
ବୁଝୁଚି କିନ୍ତୁ ମତେ ଏତେ ଖାସ ହିଁ ଲାଗେନାମତେ ଭଲ ଲାଗେନା ଏତେ। କଁ ପାଇଁ ମୁଁ ଜାଣିନି ବହୁତ ମିଠା ଲାଗେ ମତେ।
ହଉ ଆଚ୍ଛା ଆପଣ ମିଠା ଜିନିଷ ପସନ୍ଦ ନୁହଁ ତାହେଲେ ନାଁ କି ରାଗ ଦିନିଷ କଣ ଖାଇବା ଭଲ ଲାଗେ ରାଗ ଦିନିଷ?
ରାଗ ଜିନିଷ ମତେ ସବୁ କିଛି ଭଲ ଲାଗେ ମୁଁ ମ୍ୟାଗି କଲେ ଏତେ ରାଗ ପକାଏ ଏତେ ରାଗ ପକାଏ ବହୁତ ରାଗ କରିଦିଏ। ରାଗ ରାଗ ମତେ ଖାଇବାକୁ ବହୁତ ଭଲ ଲାଗେ ରାଗରେ ମିକ୍ସଚର ଖାଇବାକୁ ଭଲ ଲାଗେ। ନା ନା ଏତେ ରାଗିନି ମୁଁ କିନ୍ତୁ ଚିଡ଼ି ମିଦି ମତେ ଲାଗେ। ମତେ ଲାଗିଯା ମୋ ପର୍ସନାଲିଟିରେ ମତେ ଏଇଟା ହିଁ
ମୁଁ ବି ଟିକେ ଚିଡ଼ା ମୁଁ ଭିି ବହୁତ ଚିଢ଼େ। ସବୁବେଳେ ନୁହଁ।
କିଡିନ୍ ତମେ।
ନା ମୁଁ ସବୁବେଳେ ଛିଡ଼େନା କେତେବେଳେ କେମିତି ଯିଏ ମତେ ରଗେଇଦେଲେ ମୁଁ ଚିଡ଼ି ଯାଏ।
ହଁ ମୁଁ ବି ସେୟା।
ଆପଣଙ୍କୁ ସବୁ ତ ଖାଇବାକୁ ଭଲ ଲାଗେ ଆପଣ କହିଲେ ଆପଣ ବେଶୀଇସ୍ କଉଟା ପସନ୍ଦ ଖାଦ୍ୟ ଆପ୍
ମତେ ବେଶୀ ଫାଷ୍ଟ ଫୁଡ୍ ଜିନିଷ ଖାଇବାକୁ ଭଲ ଲାଗେ ହୁଁ। ଖରାପ ହେଲେ ଯେତିକି ଦିନ ବଞ୍ଚିବ ଖୁସିରେ ବଞ୍ଚ ମଯା ନିଅ ସେଇଟା ଠିକ୍।
ଦେଖ ମୋ ମତରେ ଦେଖ ମୋ ମତରେ ଜୀବନର ମାନେଟା କଣ ମୁଁ କହିଦଉଛି ମୋ ମ ରେହେ ଯେତେ ଦିନି ଆମେ ବଞ୍ଚିବା ଖାଇବା ପିଇବା ଭଲ ଜାଗା ବୁଲିବା ଭଲ ପିନ୍ ତ ଡ୍ରେସ୍ ପିନ୍ଧିବା। ଆ ସମସ୍ତଙ୍କ ସହିତ ଭଲରେ ଖୁସିରେ କଥାବାର୍ତ୍ତା ହବା।
ହଁ ହଁ ହେଇଟା ତ ଠିକ୍ କଥା ପୁରା ପର
ହଁ ଆଉ ତ ଆମେ ଆଜି ମଣିଷ ଜନ୍ମ ଆଜି ନା ଆଜି ଦିନେ ନା ଦିନେ ଆମେ ହିଁ ମରିବା। ଆଉ ଯିଏ ମୋ ସହିତ ମିଶୁଥିବ ସେମାନେ ବି ଦିନେ ନା ଦିନେ ମରିବେ ସମସ୍ତେ ଦିନେ ନା ଦିନେ ମରିବେ। ଶୋ ହେଥିପାଇଁ ସମସ୍ତଙ୍କ ସହିତ ଭଲରେ ଭଲ ବ୍ୟବହାର କର ସମସ୍ତଙ୍କୁ ଭଲରେ କଥାବାର୍ତ୍ତା ହୁଅ। ସେଇଟା ବହୁତ ଭଲ କଥା। ଆଉ କେବେ ଆସୁନ କେବେ ଆସ ଆମ ଏରିଆକୁୁ ତମର ମୋର ଦେଖା ହବା।
ତମ ଏରିଆକୁ ଯିବା ଗଲେ କହିବି ଆଉ।
କେବେ ଆଶୁନ ଆମ ଏରିଆକୁ କେବେ ଆସିନ ଜମା?
ହଁ ହଁ ଯାଇଥିଲି ନା ସେଦିନ ଯାଇନଥିଲି ତମକୁ ଫୋନ୍ କରିଥିଲି। କହିଲି କୋଉଠି ଅଛୁ ତୁ ତମେ କହିଲ ମୁଁଟିକି ବ୍ୟସ୍ତ ଥିଲି ହଁ। ବ୍ୟସ୍ତ ଥିଲୁ ସେଥିପାଇଁ ମୁଁ ପଳେଇ ଆସିଥିଲି ଆଉ। ଗଲେ ସିଓର କହିବି କେବେ ଗୋଟେ ଚାଲ ଫିଷ୍ଟି ଫିଷ୍ଟି କରିବା ମିଶିକି ସବୁ ସାଙ୍ଗମାନେ।
ଫିଷ୍ଟି କଲେ କଣ ଖାଲି ଦେଖା ହେଇପାରିବ ନହେଲା ଆଉ ଦେଖା ହେଇପାରିବନି?
ହଁ ହଁ ଏମିତି ବୁଲିବାକୁ ବି ଦେଖାହେଇପାରିବ ବୁଲିବାକୁ ଗଲେ। ଏଇ ଯୋଉଠୁ ଗରମ ଟିକେହଉଚି ଗରମଟିକେ କମି ଯାଉ ଯିବି।
ଆଉ ଆପଣ ଗାଡ଼ି ଫାଡ଼ି ଚଲେଇ ଶିଖିଛନ୍ତି ଆଉ ଗାଡ଼ି ତ ଚଲେଇ ଶିଖିଛନ୍ତି ପଳେଇଆସ ସିବେ ଆମ ଏରିଆକୁ ଆମେ ମୁଁ ବି ପଳେଇବି ଆମର ଦେଖା ହେଇଯିବ ଗୋଟେ। କାହିଁକିନା ଟେନ୍ଥ ପରେ ଆମର ଦଶମ ପରୀକ୍ଷା ପରେ ଆମର ଆଉ ଦେଖା ହେଇନି ନା।
ଖାଇ ହେଇନି କୋ ସେସାଙ୍ଗମାନେ କୁଆଡ଼େ ଗଲେ ମୁଁ ତେ କେତେ ଖୋଜି ଖାଜିକି ନମ୍ବର ତୋର ପାଇଲି ସେଇଠୁ ତତେ ଫିଷ୍ଟି କଲି ଏବେ ତ କଲ କରୁଚି ତତେ ତୁ କୁଆଡେ ଥିଲୁ ଭଗ ବାନ ଜାଣନ୍ତି କିଛି ତୋର ଦେଖା ଦର୍ଶନ ନଥିଲା।
ଆଚ୍ଛା।
ହୁଁ ହୁଁ ମେଳେଇଦଲେ ଆଉ। କହିଲି ଦି ବନ୍ଧୁ କାହିଁକି ଅଲଗା ହେବେ?
ହଁ ଆଚ୍ଛା ପଣସ ଖାଆନ୍ତି ନା ଆପଣ ପଣସ
ପଣସ।
ହଁ ଖାଆନ୍ତି ନା। ପାଚିଲା ପାଚିଲା ପାଚିଲା ଏପଟେ ବହୁତ ପଣସ ହେଇଛି। ଏପଟେ ବହୁତ ପଣସ ହେଇଛି।
ଆମ ଏପଟେ ବି ପଣସ। ଆମ ଗାଁ ରେ ପଣସ ହେଇଛି ଆମ ଗାଁରେ ଖାଲି ଗଛ ଗୁଡାକ ଅଛି ଆମ ଦୁଆରେ ଗୋଟେ ବଡ ଗଛଟେ ଅଛି ପଣସ କିନ୍ତୁ ହେଲେ ମୋ ଛୁଆ ବେଳକୁ କେବେ ଦେଖୁନି ପଣସ ଗଛରେ କେବେ ପଣସ ହେଇଛି ସଦାବେଳେ ପତ୍ର ଗୁଡାକ ଝଡିକି ଲଣ୍ଡା ଟା ନୁଗରେ ହବ ଖରକା ହବ।
ହଁ ଆଚ୍ଛା। ହୁଁ ହୁଁ ଆଉ ଆପଣଙ୍କ ଦେହ ଭଲ ଅଛି ନା।
ହଁ ହଁ ମୋ ଦେବ ପ୍ରିୟା ଭଲ ଅଛି ତମ ଦେହ।
ହଁ ମୋ ଦେହ ଭଲ ଅଛି ମୋର ତ ମଝିରେ ମଝିରେ ଦେହ ଖରାପ ହେଇଯାଉଛି ପେଟ କାଟୁଛି ମୁଣ୍ଡ ବିନ୍ଧୁଛି। ଅ ସବୁବେଳେ ମାନେ କଣ ସପ୍ତାହରେ ସାତ ଛଅ ସାତ ଦିନରୁୁ ମୋର ଛଅ ଦିନି ପେଟ କଟା ମୁଣ୍ଡ ବିନ୍ଧାରେ ଯିବ।
ଆରେ ଆରେ ଟିକେ ଚିକିତ୍ସାଳୟ ରେ ଯାଇକି ଦେଖେଇ ଦିଅ କଣ ପାଇଁ ଏଇଟା ହଉଛି ଖରାପ
ନା କିନ୍ତୁ ସେ କଥା ନୁହଁ ମୋ ନା ମୋର ପେଟ କାହିଁ ଖରାପ ହୋଉଛି ମୁ କେବଳ ବାହାର ଖାଦ୍ୟ ଖାଉଛି ବୋଲି।
ନାଇଁ ଏତେ ଖାଉନି ତମେ ତ ଏଇଖିଣା କହିଲ ସାଙ୍ଗେ ସାଙ୍ଗେ ବାହାର ଜିନିଷ ଖାଇବା ଖରାପ୍। ତମେ କମେଇ ଦିଅ।
କଣ ଚାହୁଁଛି ମୋ ଦେହଟା ଯେମିତି ଖରାପ ହଉଛି ମୁଁ ବି ଚାହଁ ତମ ଦେହଟା ଯେମିତି ଖରାପ୍ ନ ହୋଉ ସେଥି ପାଇଁ ମୁଁ ତମ ମନା କରିଛି ବାହାର ଖାଦ୍ୟ ଖରାପ କିନ୍ତୁ ମୁଁ କହିବି ନା ତୁମକୁ ମୋ ଦେହଟା ଖରାପ ହେଇଛି ବୋଲି ଆଲେଡୀ।
ନାଇଁ ନାଇଁ ମୋ ଦେହଟା ଥରେ ଖରାପ ହେଇଥିଲା ବହୁତ ସାଂଘାତିକ ହେଇଥିଲା ମୁଁ ସବୁ ଛାଡି ଦେଇଥିଲି। ତାପରେ ମୁଁ ଏବେ ଖାଉଛି।
ବାହାର ଖାଦ୍ୟ ନ ଖାଇଲେ ବଞ୍ଚି ପାରିବେନି ଆଉ ବାହାର ଖାଦ୍ୟ ଛାଡିଲେ ବି ବଞ୍ଚି ପାରିବିନି।
ବଞ୍ଚିପାରିବେନି ସେଇଆ ସମସ୍ତ ବା ସେଇସୁ
ବାହାର ଖାଦ୍ୟ ଯେମିତି କି ମୋମୋ ହେଲା ଗୁପଚୁପ ହେଲା ଚାଟ ମ ଥାଏ ନା ଫାସ୍ଫୁଡ ଯେମତି ପନିର ଷ୍ଟିକ୍ ମସରୁମ ଷ୍ଟିକ ଆଉ କୋପ୍ତା ସବୁ କୋପ୍ତା ରହିଲେ ହଁ ଚିକେନ କବାବ ସବୁ ହଁ
ଆଉ ଲଛାପରଟା ଚିକେନ କଷା ଲଛା ପରଟା କେମିତି ଲାଗେ ତମକୁ କୁହ?
ହଁ ବହୁତ ବଢ଼ିଆ ଆଲ ଛା ଶୁଣ ତମେ ଲଛା ପରଟା ସହିତ ଚିକେନ କଷା ଖାଇଲ ତମେ ଲଛା ପରଟା ସହିତ ଥରେ ଅ ଚିଲି ପନିର ଆଉ ଛତୁ ମାନେ ମିକ୍ସ କରିକ ପନିର ଛତୁଟାକୁ ଚିଲି କରିବ ସେଟାଥରେ ଖାଇକି ଟ୍ରାଏ କଲ।
ହଉ ହଉ ଖାଇକି ତମକୁ ମୁଁ ନିଶ୍ଚିତ ଜଣେଇମି କିମିତି ଲାଗୁଛି।
ହଁ ନିହାତି ଆମ ପାଇଁ ବି ଟିକେ ଆଣିବେ।
ହଁ ହଁ ଶ୍ ନାଇଁ ନାଇଁ ମୁଁ ଇଟ ଆମେ କେବେ ଗୋଟେ ମିଟ୍ କଲେ ଏକା ସାଙ୍ଗରେ ବସିିକ କୋଉଠି ଗୋଟେ ଖାଇବା।
ହଁ ଠିକ୍ ଅଛି ସିଅର୍ ଅ ହ ଆମ ଏପଟେ ବହୁତ କାଫେ ଅଛି ଆମର ଏପଟେ ବହୁତ କାଫେ ଅଛି। ଆଉ ଷ୍ଟ୍ରୀଟ ଫୁଡ଼ ମତେ ରାସ୍ତା କର